ଭଏସ୍ କ୍ଲିୟର ଆସୁଚି ତ?
ଆଜ୍ଞା।
କଣ କରୁଥିଲେ ଏବେ ଆପଣ?
କିଛି ନାହିଁ ପଢୁଥିଲି ଆଉ।
ଆଛା, ଆପଣଙ୍କ କ ମାନେ କଣ କରୁଛନ୍ତି କି ଏବେ?
ଏବେ ତ ମୁଁ ପ୍ଲସ୍ ଥ୍ରୀ କରୁଚି, ବି ଏସ୍ ସ ଅନର୍ସରେ।
କୋଉ ଇଅର?
ସେକେଣ୍ଡ ଇୟର ହବ।
କଉ କଲେଜ କି?
ଟୁ ଆଟ ସାଇନ୍ସ। ଆପଣ କଣ କରୁଛନ୍ତି କି?
ମୋର ଇଟିସି, ଏଲେକ୍ଟ୍ରାନିକକ୍ଣ୍ଟ ଗମ ଦିନ
ମାନେ ଆପଣ ମାନେ କୋଉ ଇୟର ହେଲା?
ସେକେଣ୍ଡ ଇୟର।
ଆଚ୍ଛା, ଆଚ୍ଛା, ହେଲା?
ହୁଁ, ହେଲା।
କୋଉଠି କରିଛନ୍ତି?
ବିଜେପି କଲେଜ।
ବିଜେପି କଲେଜ୍?
ଆଜ୍ଞା, ହଁ। ଆପଣଙ୍କ ଘର କୋଉଠି?
ମୋ ଘର ହେଲା ପାରାଦୀପ, ଜଗତସିଂହପୁର ଡିଷ୍ଟ୍ରିକ୍ଟ।
ଆଚ୍ଛା, ଏଇଠି କଣ ହଷ୍ଟେଲ ରେ ରହୁଛନ୍ତି?
ଆଜ୍ଞା?
ମୁଁ କହିଲି, ଏଇଠି କଣ ହଷ୍ଟେଲ ରେ ରହୁଛନ୍ତି?
ଆରେ କଟକରେ ଆଜ୍ଞା ହଷ୍ଟେଲରେ ରହୁ, ନା ହଷ୍ଟେଲ ନାଇଁ ରୁମ ନେଇକିନା ରହୁଚି।
ଆଚ୍ଛା, ହଁ। ଆପଣଙ୍କ ରୁମ ରେ କେତେ ଜଣ ରୁହନ୍ତି?
ଆମ ରୁମ ରେ ଆମେ ତିନି ଜଣ ରହୁଚୁ ବା, ମତେ ମିଶେଇକି।
ଆଛା। କଲେଜ ଖୋଲି ସାରିଲାଣି?
କଲେଜ ଆସି ମାସେ ଉପରେ ହେଲାଣି ଖୋଲିଲାଣି।
ଓହୋ, ମାନେ ରଜ ଛୁଟି ଦିଆ ହେଇଥିଲା ନା ଦିଆହେଇନଥିଲା?
ଦିଆ ହେଇଥିଲା।
ଓୋ
କିନ୍ତୁ ରଜରେ ବି ଦେଲା ପରେ ବି ଟିକେ ଜଲ୍ଦି ଖୋଲିଦେଲା ଆଉ ଟିକେ ସେମାନେ ଟିକେ ଅଧିକା ଆଗ୍ରହ ଅଛନ୍ତି। ପାଠ ପଢିବାକୁ ପିଲା ବେଳୁ ତ।
ଓ ହୁଁ କଲେଜ୍ ସବୁ ସେଇଭଳିଆ।
ଆମକୁ ତ ସରସ୍ଵତୀ ପୂଜା ଦିନ ଛୁଟି ଦେଇନଥିଲେ। ତାପର ଦିନ ମେସେଜ୍ କରିଚନ୍ତି ସୁଭାଷ ଚନ୍ଦ୍ର ବୋଷଙ୍କର ଜନ୍ମଦିନରେ ଛୁଟି ଅଛି। ଏଟା କଣ ଲେଖିଥିଲେ ଦେଖିଦେଇକି ଏମିତି କହିଥିଲେ। ଏଟା ଖ୍ରୀଷ୍ଟିୟାନ୍ କଲେଜ୍ ତାହେନେ ଷ୍ଟୁଆାର୍ଟ ସାଇନ୍ସ କଲେଜ୍ ତ ସେଇଥିପାଇଁ ଟିକେ ସେମାନେ ଝାମେଲା ଟିକେ କରୁଚନ୍ତି ଆଉ।
ହ ଓହୋ ପିଲା କିନ୍ତୁ ସରସ୍ଵତୀ ପୂଜା ପାଇଁ ଏକ୍ସସାଇଟେଡ୍ ଥିବେ ଦେଖିଲା ବେଳକୁ ଏଇଠାରେ ଛୁଟି।
ହଉ ସେ
ଆଞା।
ଆଜ୍ଞା।
ହଁ
ଆପଣ ପ୍ଲସ୍ ଟୁ କୋଉଠି କଣ କରିଥିଲେ?
ପ୍ଲସଟୁ ମୋର ଜୁପିଟର ଓମେନ୍ସ ସାଇନ୍ସ କଲେଜ
କୋଉଠି ଜୁପିଟର।
ଆଜ୍ଞା ହଁ।
ଜୁପିଟର ଏଇ ଆମ ଭୁବନେଶ୍ଵରରେ ଅଛି।
ହଁ ନାଇଁ ଭୁବନେଶ୍ଵର ନୟାପଲ୍ଲି ଭୁବନେଶ୍ଵର। ଭୁବମଣି ଜୁପିଟର ର ଦିଟା ବ୍ରାଞ୍ଚ ଅଛି ଗୋ ଗୋଟେ ମେନ୍ ବ୍ରାଞ୍ଚ ଯୋଉଟା ଖୋର୍ଦ୍ଧା ଗଙ୍ଗପଡାରେ ଅଛି ଆଉ ଗୋଟେ ଅଛି ଓମେନ୍ସ କ୍ୟାମ୍। କ୍ୟାମ୍ଫସ୍ ସେଇଟା ଯୋଉଟା କି ନୟାପଲ୍ଲୀ ରେ ଅଛି ତ ମୋର ନୟାପଲ୍ଲୀ ବାଲା ଥିଲା।
ସାଇନ୍ସ ନେଇକି ପଢୁଥିଲେ କି ନା ଅହ।
ହଁ ଆପଣଙ୍କ ଟୁଏଲତ୍ଥ କୋଉଠି ଥିଲା?
ବିଜେପି ହାୟର ସେକେଣ୍ଡାରୀ ସ୍କୁଲ।
ଭୁବନେଶ୍ୱର।
ଆଜ୍ଞା ଆପଣ ପା ସେ କଲେଜରେ ପଢୁଚନ୍ତି।
ହଁ ଆପଣ ତାହେଲେ ହଁ ହଁ ଆପ୍ ଆପଣ ତାହେଲେ ତ ଜାଣି ଥିବେ ଆମର ମୋର ମୋର ବହୁତ ପିଲା ପଢୁଥିଲେ ସାଙ୍ଗମାନେ ବିଜେପିରେ।
ଆପଣ ତନୁ ଠାକୁର କୁ ଜାଣିଛନ୍ତି।
ହଁ ତନୁ ଠାକୁର ମୋର ବିଜେପି ରେ ଏବେ ବି ପଢୁଛି ମୋ ସାଙ୍ଗ।
ଆଜ୍ଞା।
ସିଏ ତ ବିଜେପିରେ ପଢୁନଥିଲା ଆପଣ ତାକୁ କେମିତି ଜାଣିଲେ।
ସିଏ ଯୋଉ କୋଚିଂରେ ପଡୁଥିଲା ଆମେ ଟିକେ ଟିକେ ଜାଣିଥିଲୁ।
ଆଚ୍ଛା ହଁ ପ୍ରିୟଦର୍ଶିନୀ କୁ ଜାଣିଥିବେ ତା ସାଙ୍ଗ।
ସିଏ ଆମ ଜାଣିଥିବି ଯେ ମନେ ପଡୁନି ଆଉ ମୋ ସାଙ୍ଗ ଜଣେ ଅଛନ୍ତି ସିଏ କହିଲେ ସବୁ ଜାଣିଦେବେ ଆଉ।
ଓହୋ ଯଉ ତନୁ ଠାକୁ ରୁ ମାନେ ମୋରି ବ୍ରାଞ୍ଚ ର ହିଁ ସେ ମୋ କଲେଜ ର।
ଆଜ୍ଞା ହଁ।
ଏବେ।
ସୋନାଲି କିଏ ଅଛନ୍ତି ଜାଣିଛନ୍ତି? ସୋନାଲି ପଣ୍ଡା ସବୁ ରେକର୍ଡ ଅଛି।
ହ ହଁ ହଁ ସେ ଆମ ସ୍କୁଲ ର। ଆଜ୍ଞା।
ଆଉ ଖାଇ ପିଇ ସାଇଲେଣି?
ହଁ କଲେଜ ଯାଇଥିଲି ତ କଲେଜରୁୁ ଆସିକି ଖାଇଥିଲି ଆଉ।
ଆଉ ମାନେ ସନ୍ଧ୍ୟାବେଳ ଭୋଜନ ଟା କରିନାହାନ୍ତି କି?
ନାଇଁ ମୋର କଲେଜ ସରିଲା ବେଳକୁ ହିଁ ହେଇଯାଉଛି ଚାରିଟା ପାଞ୍ଚଟା ମାନେ ଆଗରୁ ତ ଏମିତିରେ ବି ଗୋଟେ ଦିଟାରେ ଛୁଟି ହୁଏ କିନ୍ତୁ ଖଟି କରିକି ଆସିଲା ଭିତରେ ମୋର ଚାରିଟା ପାଞ୍ଚଟା ହେଇଯାଏ ତ ଦଶଟା ବେଳୁ କିନ୍ତୁ ମାନେ ନଅଟା ବେଳୁ କିନ୍ତୁ ଯିବାକୁ ପଡେ ଯେହେତୁ ମୁଁ ଆସି କି ଭାତ ଖାଇ ଦେଇଚି ଆଉ ରାତିରେ କିଛି ଖାଏ ନାଇଁ।
ଆଜ୍ଞା।
ହଁ।
ମୁଁ କହିଲି ଆପଣଙ୍କ ରେଗୁଲାର କଲେଜ ଯାଆନ୍ତି?
ହଁ ରେଗୁଲାର।
ଅହ।
ଉଁ ମାନେ ଯୋଉ ଫାଷ୍ଟ ସେମିଷ୍ଟାରରେ ଟିକେ ବହୁତ ବହୁତ ମାନେ ଦରକାର ଠୁ ଅଧିକ ବଙ୍କ୍ ହେଇଯାଇଥିଲା ତ।
ଏବେ ବି କଲେ କିଛି ଅସୁବିଧା ନାଇଁ ଯେ।
ନାଇଁ ଏବେ ତ ମାନେ କରିବାରେ କିଛି ନାଇଁ କିନ୍ତୁ ଏବେ ବେ ହିଁ। ପନ୍ଦର ଦିନ ହବ କଲେଜ ଖୋଲିଛି ମୋର କଲେଜ ତ ଏବେଠୁ ବଙ୍କ୍ ମାରିଲେ ତ ମତେ ଆଉ କିଛି କଲେଜ ହିଁ ଯିବାକୁ ମାନେ କ୍ଲାସ ହିଁ କରିବାକୁ ଇଚ୍ଛା ହବନି ସେଇଥିପାଇଁ ନି କୁ କଂଟ୍ରୋଲ କରିକି ସବୁ କ୍ଲାସ ଏବେ ଅଟ୍ଟେଣ୍ଡ କରୁଛି। ସେଭେଟ୍ୱଣ୍ଟିଫାଇଭ ପରସେଣ୍ଟ ଅଟ୍ଟେଣ୍ଡାନ୍ସ ତ ଦରକାର ହିଁ।
ଯେଉଁ ଆଗେଇବେ।
ହଁ ତ ସେଇଥିପାଇଁ କାରଣ ଆପଣ ତନୁ ଠାକୁରୁ କୁ ମାନେ ପଚାରିବେ ସେ ମୁଁ ମାନେ ବହୁତ ଭଲରେ ଜାଣିଚି।
ନା ନା ମୁଁ ଆପଣ ତ ଜାଣିଥିବେ ଆଁ ମାନେ ସେ ସବୁ ଏସ୍ ଆର କୋଚିଂରେ ପଢୁଥିଲୁ ବୁଝିଲେ।
ଆଜ୍ଞା ହଁ।
ଆଗେ ନୂଆ ନୂଆ ଯାଇଥିଲି ଜାଣିଥେଲି ତାପରେ ମ୍ୟାକ୍ସ୍ଓ ତାପରେ ଆମର ଆଜି କଣ ପ୍ରଜୋକ୍ତା ତା ନା କଣ ମୁଁ ଭୁଲି ଆଇଚି।
ହଁ।
ପ୍ରାପ୍ତି ହଁ ପ୍ରାପ୍ତି ମନ ପଇଲା।
ପ୍ରାପ୍ତି ମହାରଣା ହଁ।
ଆଜ୍ଞା ଆଜ୍ଞା ସିଏ ଆଜି ମୋ ସହିତ କଥା ହଉଥିଲେ। ଏମତି ସବୁ କଥାବାର୍ତ୍ତା ଚାଲିଛି ଆଉ।
ହଁ ହଁ ମାନେ ମୁଁ ବି ଯୋଉ ପିଲାମାନଙ୍କ ସହିତ ଟଚ୍ ରେ ନଥିଲି। ଟଚ୍ ରେ ମାନେ ସ୍କୁଲ ବେଳୁ ହିଁ ତାଙ୍କ ସହିତ ଆଉ କଥାବାର୍ତ୍ତା ନଥିଲା ସେମାନଙ୍କ ମାନେ ହଠାତ୍ ତ ଆସିକି କଥା ହେଲାଳକୁ ପଚାରି ଦଉଛି ସ୍କୁଲ ନା କି କଣ? ହଁ ଆମରି ସ୍କୁଲରେ ହେଇଥିବେ ବହୁତ୍ ସାରା ଜୁନିୟର ସିନିୟର ଏମିତି ହିଁ ତାଙ୍କ ସହିତ କଥାବାର୍ତ୍ତା ହେଇଯାଉଛି।
ଆଜ୍ଞା। ଟାଇମ ପାସ୍ ଗୋଟେ ହେଇଯାଉଛି ଆଉ। ମୁଁ କହିଲି ଆପ୍ ଆପଣ ରାଜେଶ ରାଜେଶେ କୁ ଜାଣିଚନ୍ତି କି?
ରାଜେ ହଁ ହଁ। ହଁ ହଁ ମାନେ ମୁଁ ଜାଣିଚି ମାନେ ମୁଁ ଜାଣିନି କିନ୍ତୁ ମୁଁ ଜାଣିଛି ସେ ସେଇ ତନୁ ସାଙ୍ଗ ହିଁ।
ଆଜ୍ଞା ଆଜ୍ଞା।
ହଁ। ସିଏ କହୁଥିଲା ତ ମାନେ ସିଏ ଯେତେବଳେ ଯଏନ କରିଥିଲା ତ ସେ ଜାଣିଥିଲା ତ ସେ କହୁଥିଲା ତାରି ବିଷୟରେ ହଁ ମୁଁ ମୁଁ କହିଲି ସେ ତନୁ ହିଁ କହୁଥିଲା ସେ ବିଷୟରେ। ମୁଁ ଜାଣିନି ସେମତି ପର୍ସନାଲି ମୁଁ ଜାଣିନି ତାଙ୍କୁ ବଟ୍ ତନୁ କହୁଥିଲା। ଆପଣ ଯୋଉ ହୁଁ କୁହନ୍ତୁ ମୁଁ ମୁଁ କହୁଥିଲି ଆଉ ଶୁଭାଶ୍ରୀତା କୁ ଜାଣିଛନ୍ତି ଆପଣ?
ଶୁଭଶ୍ରୀ? ନା। ଶୁଭଶ୍ରୀ? ଶୁଭାଶ୍ରୀ? ଶୁଭାଶ୍ ଶୁଭାଶ୍ରୀତା। ନାଇଁ ଜାଣିନୁ କୋଉଠି ସା ସାଇନ୍ସ ପଢୁଛନ୍ତି ସାଇନ୍ସ ରେ ମାନେ କୋଉ କଲେଜରେ ପଢୁଥିଲେ କହିଲେ?
ସେ ଟୁଏଲଥ୍ ଟା ବିଜେବି ଥିଲା ସେଥିପାଇଁ ବୋ
ବିଜେବି ରେ ପଢୁଥିଲା? ସୁଭାସିତା। ହଁ ଏତେ ପିଲା ହେଲେଣି ଆଉ କଁ ପନ୍ଦରଶହ ପାଖାପାଖି ପିଲା ପଢୁଥିଲେ। ସମତକୁ ଜାଣିବା ତ ଅସମ୍ଭବ। ଆପଣ ଆପଣଙ୍କ ନାଁ ଟା କଁ କହିଲେ ସ୍ନେହା ପ୍ରିୟଦର୍ଶିନୀ?
ଆଜ୍ଞା ହଁ।
ଆପଣ ବିଜେବି ରେ ବୋଧେ ଜୁପିଟର ରେ ପଢୁଥିଲେ ତାହାଲେ ନା।
ହଁ ମୋର ଟୁଏଲଥ୍ ଟା ଜୁପୀଟର ଥିଲା ଏବେ ହିଁ ବିଜେବି ରେ ଆସଛି ଆଉ।
ଆଜ୍ଞା ଭଲ।
ହଁ।
ଆମକୁ କେମିତି ଲାଗୁଛି ବିଜେବି ରେ ପଢ଼ିକି?
କଁ କହିଲେ?
ମୁଁ କହିଲି ଆପଣଙ୍କୁ କେମିତି ଲାଗୁଛି ବିଜେବି କଲେଜରେ ପଢିକି?
ବିଜେବି ରେ ବିଜେବି କଲେଜ ରେ ପଢିକି ମତେ ଏହା ଲାଗୁଛି କି ମୋ ଜୀବନ ଟା ଅନ୍ଧାର ହେଇଯାଇଛି।
କଁ କହୁଛନ୍ତି ଆପଣ?
ହିଁ ହିଁ ମାନେ ଯାହା ପାଠ ପଢା ଥିଲା ସବୁ ମତେ ଲାଗୁଚି ଯାହା ଜେ ତିକି ଥିଲା ସବୁ ଆଉ ନାହିଁ।
ହାରି ଯାଇଛନ୍ତି ନା କଣ ଜୀବନରୁୁ?
ହଁ ମାନେ ମୁଁ କେବେ ଭାବିିନଥିଲି ଏଇଭଳିଆ ପରିସ୍ଥିତି ମୋର ହବ ବୋଲି ବିଜେବି କଲେଜ କଲେଜ ରେ ପଢି ସାରିଲା ପରେ ମାନେ ମତେ ଲାଗୁଚି ବହି ଖାତା ସହିତ ମୁଁ ସମ୍ପର୍କ ହିଁ କାଟି ଦେଇଛି।
ଆଜ୍ଞା। ନାଇଁ ଆପଣ ଜୁପିଟର ରେ ପଢ଼ୁଥିଲେ ପ୍ରାଇଭେଟ କଲେଜରେ ପଢ଼ିଥାଏ ଯେହେତୁ ଜାଣିଥାଏ ରେସିଡେନ୍ସିଆଲ କଲେଜ ରେ
ଆପଣ ମୋବାଇଲି ଫୋବାଇଲ ମିଳି ନଥି ସେଇଥି ପାଇ ଟିକେ ବୋର ଲାଗୁଥିବ ଆଉ ନା କଣ ପ୍ଲସ ଟୁ ବିଜେପିରେ ବିଜେ ଯେବେ ରି ପଢୁଥିଲେ ବି ସେ ମୋବାଇଲ ଫୋବାଇଲି ସବୁ ଆଲାଉ ଥାନ୍ତି
ହଁ ଠିକ କଥା ମାନେ ସେତେବେଳେ ଯେହେତୁ ମୁଁ ମାନେ ପ୍ରାଇଭେଟ ରେ ହିଁ ପଢୁଥିଲି ଫୋନ ଫୋନ କିଛି ଆଲାଉନ ଥିଲା ତ ମୋର ଠିକ ଠାକ ପାଠ ପଢା ଚାଲିଥିଲା ତ ତାପରେ ହଠାତ୍ ମାନେ ମତେ ଲାଗିଲା ଯେମିତି ପଞ୍ଜୁରୀରୁ ବାହାରିକି ଉମୁ ଆକାଶ ନୂଆ ଆକାଶରେ ଖେଳିଲା ଭଳିଆ ଏବେ ଚାଲିଯିବ ହଁ ହଁ
ଆଜ୍ଞା
ହଉ ଆମେ ପରେ କଥା ହବା
ହଉ
ଆଜ୍ଞା